ହ୍ୟାଲୋ
ହ୍ୟାଲୋ କିଏ ରାନୀ କହୁଥିଲ।
ହୁଁ କହୁଥିଲି।
ହଁ ତମେ ଏବେ କୋଉଠି ଅଛ?
ମୁଁ ଏବେ ଘରେ ଅଛି ଆଉ କୁଆଡ଼େ ଯିବି।
କଣ କରୁଥିଲ ଏବେ ବସିକି ତାହେଲେ?
କିଛି ନାହିଁ ପଢୁଥିଲି ଆଉ।
ପଢୁଥିଲ ତାହେଲେ ଆଉ ଏଇ ଯୋଉ ରଜ ଗଲା ର ରଜ ରେ କଣ ସବୁ କଲ ମୁଁ ତ କୁଆଡ଼େ ଯାଇ ପାରିଲିନି ଆଉ ଏଇ ଖରା ଗରମ ପ୍ରବଳ ଜୋରେ ହଉଥିଲା ଘରେ ବସିକି ରହିଲି ଆଉ। ପିଠା ପିଠା ଯାହା ଖାଇଲି ତାପରେ ସେ ସେଥିରେ ପୁଣି ପେଟ ଜୋରରେ ଗ୍ୟାସ୍ ହେଇଗଲା। ତମେ ତ ଜାଣିଛ ଏଇ ଅରୁଆ ପିଠା ଓରା ଖାଇଲେ କେମିତି ଗ୍ୟାସ୍ ହେଇଯାଏ ଆମେ ଏଥର କୁଆଡେ ଯାଇ ପାରିଲିନି। ଆଉ ଏଇ ରଜ ଦୋଳି ଖେଳିବା ପାଇଁ ଭାରି ଇଚ୍ଛା ଥିଲା ଏଇ ଟିକେ ଧଉଳି ଫୋଉଳି ଟିକେ ଯାଇକି ବୁଲାବୁଲି କରିଥାନ୍ତୁ। ଗତବର୍ଷ ଯାଇଥିଲୁ ଆମେ ତ ସମସ୍ତେ ଯାଉନା ରଘୁ ମୁଁ ଆଉ ସେ ସୀମା ସେମାନେ ସମସ୍ତେ ଆମେ ମିଶିକି ଯାଇ ନଥିଲେ। ଆଉ ଏଥର ତମେ କେମିତି କଣ ପାଳିଲ?
ନା ମ ମୁଁ ଏଥର ବି କୁଆଡ଼େ ଯାଇନି ଏଥର ଟିକେ ବୋଉର ଦେହ ଟିକେ ଭଲ ରହିଲାନି। ତ ଘରେ ସେ ସକାସେ ଆଉ ଭଲ ଲାଗିଲାନି ଯିବା ପାଇଁ ବାହାରକୁ ଆଉ କୁଆଡ଼େ ସେଥିପାଇଁ ଯାଇ ପାରିଲିନି ଘରେ ଥିଲି ତାପରେ ଏମିତିରେ ବି ତ ଖରା ହଉଥିଲା ଆଉ। କୁଆଡ଼େ ଯାଇନି ଘରକୁ ଜଣେ ଏଇଠି ପାଖ ଘରର ଜଣେ ଦିଦି ଆସିଥିଲେ। ତାଙ୍କ ସହିତ କଥା ହେଲୁ ସିଏ ପିଠା ହେରିକା ଖାଇଲେ ତାପରେ କଥା ହେଲୁ ତାଙ୍କ ସହି ତ ବସିକି ଦି ଘଣ୍ଟା କଥା ହେଲୁ ତାପରେ ଗଲୁ ଆଉ।
ହଁ ହଁ ମୁଁ ତ ସେଇ ଘରେ ରହିକି ଯାହା ପିଠା ବୋଉ କରିଥିଲା ଖାଇଲି ତାପରେ ସେଇ ସଜବାଜ ତା ପୂର୍ବଦିନ ତ ବି ମୋ ଦେହ ଭଲ ନଥିଲା ତା ଆର ଦିନ ମୁଁ ସେଇ ଖାଲି ଅଳତା ଲଗେଇଲି। ନେଲପଲିସ୍ ଏରିକା ଲଗେଇଲି ସେଇ ପାଖ ଘର ଆଉ ଜଣ ଆମର ଦିଦି ଯେ ଥିଲେ ସିଏ ବି ଆସିଥିଲେ ତାଙ୍କର ଅଳତା ଲଗେଇଦେଲି ବୋଉର ଅଳତା ଲଗେଇଦେଲି ସେମାନେ ଆସିଲେ ଲଗେଇଦଲୁ ତା ତାପରେ ଏଇଠି ତାପରେ ସେ ସେଇଦିନ ବୋଧେ ଘରକୁ ଆମର ଏଇ ଭାଉଜ ଲିପି ହେରିକା ସମସ୍ତେ ଆସିଥିଲେ ତାପରେ ତାଙ୍କ ସାଙ୍ଗରେ ବୋଧେ ଆ କିଏ କିଏ ସବୁ ମିଶିକି ଯାଇଥିଲେ ବୋଧେ ବୁଲିବା ପାଇଁ ମ ତେ ଡାକୁଥିଲି ଯେ କିନ୍ତୁ ମୁଁ ବାହାରେ ଥିଲି ବୋଲି ମୁଁ ଆଉ ଯାଇପାରିଲିନି। ଆଉ ତମେ କୁଆଡ଼େ ଯାଇଥିଲ?
ନାଇଁ ବା କୁଆଡ଼େ ଯିବି ଆଉ କୁଆଡ଼େ ଯାଇନି ଏ ଖରା ଗରମ ସକାସେ ଦେହ ହାତ ଯାଉଥିଲା ଆଉ ଇଚ୍ଛା ହେଲାନି କୁଆଡେ ଯିବା ପାଇଁ କୁଆଡେ ବି ହେଲେ ଯାଇନି ମୁଁ ଘରେ ଥିଲି। ଭାବିଲି ସେକେଣ୍ଡ୍ ରଜ ଦିନ କୁଆଡ଼େ ଯିବି ବୋଲି ହେଲେ ବି ସେକେଣ୍ଡ୍ ରଜ ଦିନ ଏତେ ଆଉ ଟାଇମ୍ ହେଲାନି ଆଉ। କୁଆଡ଼େ ଗଲିନି ଏ ଅଫିସ୍ ପଳେଇଲେ ବାପା ହେରିକା ଅଫିସ୍ ପଳେଇଲେ ଆଉ ଘରେ କେହି ନଥିବାକୁ ଆଉ। କୁଆଡ଼େ ଯିବି କାହା ସହିତ ସେଥିପାଇଁ ଆଉ କୁଆଡ଼େ ଯାଇ ପାରିଲିନି।
ତମର କଣ ଏଇ ଅଫିସ୍ ଛୁଟି ନଥିଲା ଏଇ ରଜରେ ଆଚ୍ଛା ଆଚ୍ଛା ହଁ ଏଇଟା ତମର ହଁ ଇଏ ଗମେଣ୍ଟ୍ ହଲିଡେ ତ ନୁହେଁ ନା। ସେଥିପାଇଁ ଛୁଟି ନଥିଲା ଆଉ ଆଉ ଏଥର ପୋଡ଼ ପିଠା ଖାଇଛ ନା ନାଇଁ?
ହଁ ଏ ସାଇଡି ଘର ଜଣେ ଦିଦି ଅଛନ୍ତି ସିଏ ଦେଇଥିଲେ ପୋଡ଼ ପିଠା। ତାଙ୍କର କିନ୍ତୁ ଭଲ ଲାଗୁଥିଲା ସେ କେମିତି କଣ କରିଥିଲେ କେଜାଣି ଭଲ ଭଲ ସ୍ଵାଦ ଲାଗୁ ଥିଲା ତାଙ୍କର।
କେମିତି କରିଥିଲେ ପଚାରିଲନି ଯାଇକି ନହେଲେ ଟିକେ।
ପଚାରିଥିଲେ ହେଇଥାନ୍ତା।
ହ୍ୟାଲୋ। କହୁନାହାନ୍ତି କଣ କହୁଥିଲେ ଅଧାରୁ ବନ୍ଦ କରିଦେଲେ ଆପଣ?
ନାଇଁ ନାଇଁ ବନ୍ଦ କରିନି। ଆପଣ କହୁଥିଲେ ତ ଶୁଣିଥିଲି। ନାଇଁ ଆଉ କଣ କଇବି ଆଉ ଆପଣଙ୍କର ବସୁମତୀ ସ୍ନାନ ହେଲା?
ହଁ ବସୁମତି ସ୍ନାନ ହଁ ବଉ ସ ସଖାଳୁ ଉଠିକି ତ ଆମର କରନ୍ତି ସେ ଶିଳ ଘରିକା ଆଣିକି ନାଇଁ ଲଙ୍ଗଳ ତ ନଥାଏ ସେ ଯାହା ହଳ କାମରେ ଆମର ଦରକାର ହୁଏ ସେଇଟା ଇଏ କରିକି ହଳଦୀ ପାଣି ଇଏ କରିକି ଗାଧେଇ ଦିଅନ୍ତି ନୂଆ ବସ୍ତ୍ର ଦିଅନ୍ତି ମାଆଙ୍କୁ। ଆଉ ସେଇଆା ତ ହେଇଥିଲା ଆଉ ଆଉ ରଜରେ ତ ଆମର ବହୁତ ବୁଲାବୁଲି କରିବା କଥା ଏଇଥରକ ତ ମାନେ ଭଲ ଲାଗିଲାନି ର ଏ ଏଇ ବର୍ଷ ରଜଟା ଗତ ବ ବର୍ଷ ରଜ ଯାହା ଆମେ ମଜ ମସ୍ତି କରିଥିଲେ ଆମେଗ ଗତ ବର୍ଷ ଯାଇଥିଲେ ତିନି ନମ୍ବର ଇଏ କୁ ଯାଇଥିଲେ ଇଏ କରିନଥିଲେ?
ହ